ଲୋ
ହାଲୋ।
ନା ହେଇଗଲା କି ଦିଦି ସେଇଟା ଟାଇମ୍?
ହୁଁ, ସାତ ସାତଶହ ତିନି।
ହେ ଭଗବାନ। ଯାଏ ରହ। ହ ହଉ ହ
ପବନ ହଉଛି ଲୋ, ଝିଅ ବାହାରେ ପବନ।
ଉଁ, ହୁଁ।
ଏମତି ଠାରେ ଖାଲି ଟିକେ ଚଟପଟା ଚଟପଟା ହେଇଥିବ, ଗରମ ହେଇଥିବ। ଓହୋ! ଆତ୍ମା ଶାନ୍ତି କରିକି ଖାଇବ।
ଆତ୍ମା ଶାନ୍ତି ଆମ ଘର ଲୋକ ଠିକ ନାହିଁ ଲୋ।
ନାଇଁ ନା, ନା, ନା, ନା, ନା। ଆମ ଘର ଲୁକ ମାନଙ୍କର ଏତେ ନିଜ ମନ ଜଲେଇବୁ ବୋଲେ ହୋଇପାରବନି।
ନିଜେ କର ଖାଅ, ନିଜେ କର ଖାଅ।
ନାଇଁ ନିଜେ କର ବି ନାଇଁ, ତୋର ତ ମନ ଇଚ୍ଛା ବନେଇକି ଖାଇବୁ। ହେଡା ଖାଇଲେ ଦେହ ଖରାପ ହବ।
ନାନୀ ଖାଇବା?
ହଉ ମୁଁ ଖାଇକି ଟିଉସନ ଯିବି ହେଲା। ହ୍ୟାଲୋ
ହଁ ଆଜ୍ଞା।
ହ୍ୟାଲୋ ହଁ ଦିଦି ଟ୍ୟୁସନ
ହଁ ନେଟୱାର୍କ ଟିକେ ପାଇଲାନି ତ।
ଉ ରାନୀ କଣ କରୁଚି?
ଶୁଉଛି ତାର ପେଟ ବଥା ହୋଉଚି।
ରା ରଣ ଓ ପିଡିଅସ୍
ଶୁଇଛି ପେଟ ବଥା ହଁ ହଁ ଲୋ ହୁହ ନାଇଥାଉ ହଁ।
ହେଟ ଲାଗି ସେ ମତେ ଫୋନ କରନି ଆରେ।
ଖାଲି ସିଏ ମୋ ଏକା କଥା ତମର ନେଟୱାର୍କ ପାଇଲା ନାହିଁ କି ସିଏ ମୋ ଆଗ କଥା ହେଲୁ ହେଲୁ ହେଲୁ ହେଲୁ ହେଲୁ
ରାନୀ ଫୋନ କରିବ ହ୍ୟାଲୋ ଦିଦି ହଁ ଦିଦି କ ତୋର ଆସି ତୋର ଆସିଲ ନା ନାଇଁ ସେତିକି ଏକଗା କି?
ମୋର ଆଉ ଆଉ ଗୋଟେ ଆମେ ନୂଆ ଟାସ୍କ କରୁଛୁ କି ନାଇଁ ନୂଆ ଟାସ୍କ କରୁଛୁ ଯେ ସେଠାରୁ ଆଇିଲା ମୋ ପାଖକୁ ଆଉ।
ଉୁଁ ହୁଁ
ଟୁ ଏଟ୍ ଏଇଟ୍
ଆଁ ରି ପୁଅ ଭଲ ଅଛି?
ହୁଁ ହୁଁ।
ଏମାନେ କେମତି ଲେହ୍ଲା ଲେହ୍ଲା ଯାକ ଯେ ଭାଇରେ।
ଆରେ ଆମେ ନ ଠିକ ଆମେ ଏକ ଠିକ ଆମେ ଏକ ଜଗତର ଠିକ। ସେଟା ସେ ଚିନ୍ତାଧାରା ଗୁଡେ ଥିବ।
କେବେ ହୁ
ତୁଇ କୁଆଡେ ଗଲାଣି ଚଡ୍ ଚଡ୍ ହବ ହେଲା।
ହୁଁ ଏ ମା ପୁଅକୁ ବି ଆଣିଥିଲ ଟିକି ପି
ହଁ।
ଟିକେ ବି ଥଣ୍ଡା ଯିବ ନାହିଁ ଦେହରେ ଟିକେ ବି।
ଏଟାକୁ ସେ ସେଠୁ ଯିବା ପୁର୍ବ ରୁ ଛା ପୂର୍ବରୁ ମୁଁ ତାକୁ କହିବି ଯେ ଆଉ ମେସିନ
କଣ ଦୁ ପାଇଲାନି ତ
ସି କଣ ପୁଅ ବୋଲି ନାଁ ଲେଖି ଲେଖି ଦେଇଥିବି ସିନା ସେ ଲୋକ ନେଇ ନଥିବ ସେଠା ଯାଇକି ଛେତଡ଼ା ହେଇକିନା ପଡ ମୁଁ ସୁଧୁ ଆ କଣ କରିବି ତାପରେ କହିବ
ହ
ହୁଁ ହୁଁ।
ଦୁନିଆ ଯାତାରା। ବାର ବାର ବାର ବାର କହି ହଉ ସେ ନବ ସେଇଟା ନବ
ହେଲେ ଶୁଣ ବା
ଥିବ ତ ସେତକୁ ଜ୍ଵର ହଉଚି ବୋଲିକିନା ତ ତାକୁ କେତେ ଭଲ କଥା ହଉ
ହୁଁ।
ନ ମିଳିଲେ ସେଟା ଗୋଟେ ଅଲଗା କଥା। ମେଡିସିନ ଦୋକାନ କ୍ରସ୍ କରିକିନା ଯିବା ଆଉ। କିଣ ମନି ଆଉ ସେନେ ଯାଇକି ନା ଉଁ ଆଁ ଉଁ ହଉଁଥିବା।
ହୁଁ ଏତ ଡିଉଟି ଯାଇପାରିଲନଥିବ ଝିନା।
ହଁ ଯେ ନାଇ ତ।
ଏ।
ଫୁଲେଇ ଯିବ ଡିଉଟି।
କଣ କଇବୁ
ଜ୍ୱର ହଉଚି
ହୁଁ ହୁଁ ଦିଦି ଟିକେ ନ
ସେଠୁକୁ ତାକର ସେ ଉ ହୁଁ ଡେଡୁକୁ ମୁଁ କହିଦେଇଛି ଉଁ ଆଁ
ହନି କଣ କରୁଚି
ହନି ସିଏ ତାର ସେ ଡ୍ରେସ ଶୁଖିନି ସେ ଆଇରନ୍
କାହିଁକି ଆଉ ଭଲ ଡ୍ରେସ୍ ନାହିଁ କି ହୁଁ।
ଅଲଗା ଡ୍ରେସ କଅଁ ଅଛି ସେ ସବୁ ଧୋଇଦି।
ହୁଁ ନେଟୱାର୍କ ପାଉନି ଦିଦି
ନା ନାଇଁ ଏବେ ବି କିଛି ବୁଝୁନି ଆଠ।
ହୁଁ
ଏବେ ଶୁଭିଲା
ହୁଁ ହୁଁ।
ହୁଁ। କାଲି ଇଇଲା ରଇଲା ରଇଲା ସିଏ ବି ତାର ଚାଲିଥିଲା କି ନାଇଁ। ହାଡାକୁ କିଛି ଧୋଇିଲାନି ସେନ୍ତାା ରଖିଦେଇଥିଲା ମମି ଧୋଇ ଦଉଛି।
ହୁଁ।
ହଁ ଭାଇ ସି ହେଲେ ସେଇଟା ବି ରଖିଦଥାଉ ଦି ଥରେ ଥରେ। ଜାଣୁନି ଯେ। ସବୁ ଜାଗ ସାର ପକକି ରଖିଲା ରଖ ରଖିଲା ଆଉ ଏବେ କାଲି ରାତିରେ।
ଯାଇକି ଭେଟିବ ପ୍ୟାରେଟ୍‌ ମାନକୁ ଯେକ।
ହଁ ବାପା ମା ଠାରୁ ରହୁଚନ୍ତି ବୋଲି ଟିକେ ଏମିତି ବାହାରେ ରହିଲେ ସେ ନିଜ କରିବାକୁ ପଡିବ ଦିଦି ଆଉ
ସେଟା ଯୋଉଠି ଖୋଲିକିନା ପକେଇଥିଲା ସେ ଠୁ କାଲି କାଲିଟକି ଆକି ବତରେଥିଲା। ଡେଟଲ୍ ରେ ବୁତରେଲା ଘଣ୍ଟା ଟେ ଆଉ ତାପରେ ଧୁଇଚି।
ହୁଁ।
ତାକୁ ତୁ କଣ ସାନ ଜନ୍ତୁ ବୋଲ୍ ଚୁ କି।
ଆଣ୍ଟି ଡ୍ୟୁଟି ଯାଇଚନ୍ତି?
ହୁଁ ଯାଇଚି।
ଉଁ -ହୁଁ।
କଣ?
କିଛି ନେଟୱର୍କ ପାଉନି ନେଟୱର୍କ ପାଉନି ଦିଦି।
ଉଁ ବର୍ଷା ତ ହଉଚି କଣ କରିବ ହେଲେ।
ହୁଁ।
ଲୋ ହେଲା।
ହୁଁ।
ହେଲା।
ହଁ -ହଁ ଦିଦି ହେଲା।
କଣ୍ ଖାଇଯାଉଚୁ ସ କାଲି ରାତିରେ ଗିରିଶ୍ ମତେ ଫୋନ କରୁଚି କାଲି
କଣ କଣ ବୁଝୁନି ବୁଝୁନି କିଛି ଶୁବାଯାଉନି। ନେଟ୍ କିଛି ପାଉନି ବୁଝୁନି।
କେତେ ବୁଝେଇବି ତତେ ଯେ ବୁଝିବାର୍ ନାଇଁ।
ହାଲୋ ହୁଁ- ହୁଁ।
ହଁ ଗିରିଶ୍ ଗିରିଶ୍।
ହୁଁ -ହୁଁ।
ଗରିଶ୍ କାଲି ଫୋନ କରିଥିଲା ମତେ। ରାତିରେ ନଅଟା ଅଧେ ଆଡେ ଫୋନ୍ ଚାହା ଟିକେ ଦେବି ତମେ ଚା ପିଇବ ପୁଡି ଯିବ ପାଟି ବୋଲି କିନା। ହାଲୋ।
ହୁଁ।
ହୁଁ ମତେ ଫୋନ୍ କରୁଚି ଆ-କହୁଚି ଆ- ଦିଦି କୁ ଦିଦି ଲିି ଫୋନ କରିକି କହୁଚି ଆ-ଲିନି ଦି କୁ ର ପଷ୍ଟ୍ ମାରବା ଆଉ ମୁଇଁ ଫୋନ୍ କରିବି ତମେ ଉଠେଇବ ଆଁ ତାପରେ ହୁଁ- ଭିଡିଓ କଲ୍ କରୁଚି ଲିିନିକୁ ଫୋନ କରୁଚି ଆ-ଦିଦି ତମେ ଏମିତି ତେରୀ ଦି ସମୟ ସେମିତି। ସେଦିନ ଯଉ କେ-କେବେ ସେଟା କେତେ ଦିନ ହେଲାଣି ସେ କେବେ ଗୁଟେ ସେଦିନ କେବେ ଗୋଟେ ଫଟୋ ଉଠେଇଚନ୍ତି ସେମାନେ ହେଲା ଲିନି ଦିଦିର ଆଉ ତାର ଫଟୋ ଉଠେଇ ଯଦି ସେଇଟା ସିଏ କଣ କରିଚି ଇଏ କରିକି ଲଣ୍ଡା କରିଦେଇଚି ସେ ଦୁଇଟା ଯାକ କୁ ଦି ଜଣ ମିଶିକି ଉଠେଇଚନ୍ତି ଫଟ ଚି ସେଟାକୁ ଲଣ୍ଡା କରିଦେଇଛି ହେଲା ତାଟା ଲଣ୍ଡା କରିଦେଇ ସେ ଲିଣି ଟା ଲଣ୍ଡା କରିଦେଇଛି ସେଇଟା ସ୍କ୍ରିନ ସେୟାର କରିକି ଦେଖଉଛି ସିଏ
ହୁଁ ହୁଁ ହଉ ଦିଦି ଏବେ ମୁଁ ଫୋନ କରୁଛି ହେଲା ରଖୁଛି।
ହୁଁ ହୁଁ।